କୁହନ୍ତୁ।
ହଁ କଣ କରୁଥିଲୁ?
ଏମିତି ବସିଥିଲି।
ଆଉ କଣ ଖାଇବା ବନେଇଥିଲୁ?
ଖାଇବା ପଖାଳ ମୁଢି ଗରମ ଭାତ ଯିଏ ଯାହା ଖାଇବ ଅଉ।
ଆଚ୍ଛା ମୁଢ଼ି ସହିତ ଖାଆନ୍ତି ଭାତ
ହଁ ଭାତ ଥଣ୍ଡା ଫଣ୍ଡା ହେଲେ ମୁଢ଼ି ଫୁଡ଼ି ଖିଆଯାଏ।
ଆମର ନା ଏଇଠି ମାନେ ଏମିତି ଝାଲମୁଢ଼ି କରି ଖାଆନ୍ତି। ହୁଁ-ହୁଁ। ଜାଣିନି ମୁଢ଼ି ଏମିତି ଭାତରେ ଖାଆନ୍ତି ବୋଲି। ଆଉ କଣ କଣ ମାନେ ଖାଇବା ମାନେ ସେଠି ଆପଣଙ୍କ ଏରିଆରେ ବହୁତ ମାନେ ସମ କିଛି ପ୍ରସିଦ୍ଧ ଅଛି।
ବାଲେଶ୍ଵର ର ମୁଢି ମୋର ଯେତିକି ପ୍ରିୟ ମୁଢି ପଖାଳ।
ମୁଢି ମଟନ ଖାଆନ୍ତି ନା କଣ?
ନା-ନା ମୁଢି ମଟନଟା ବାଇ ବାରିପଦାରେ ପ୍ରସିଦ୍ଧ।
ଅ ହ।
ମର ତ ଏଠି ଖାଲି ପଖାଳ ଖାଇବେ ଆଉ ଥଣ୍ଡା ମଣ୍ଡା ହେଲେ ମୁଢ ଖାଆନ୍ତି ଆଉ ମୁଢ଼ି ଆମର ପାଣି ରେ ଵତରେଇକି ଭଜା କି ଆଉ ଯାହା ହେଇଥିବ ଖାନ୍ତି।
କେମିତି କଣ ବନଉଛନ୍ତି ମତେ ଟିକେ କହିବେ?
କଣ?
କୁହନ୍ତୁ କୋଉ କଥା କହିବି।
ଏବେ ଯୋଉ ମୁଢି ଭାଜିବା କଥା କହୁଥିଲ ନା, କେମିତି କଣ ବନଉଛନ୍ତି ସେଇଟା?
ମୁଢ଼ି ଯୋଉ ଆମର ଭଜା ଯାଏ।
ଆଜ୍ଞା।
ଯାହା ଧର ଯେତିକିଲ ମାନେ ଧର ଆମେ ଘରର ସଦସ୍ୟ ଦେଖିକି ଚାରି ଜଣ କି ପାଞ୍ଚ ଜଣ ଘରର ଆଠ ଜଣ ଆମର ଛଅ କିଲୋ କି ସାତ କିଲୋ ଚାଳ ନେଇ ଆସିଲେ ଆଣିକ ତାକୁ ଭଲ ପରିଷ୍କାର କରିକି ଧୋଇବା
ଭ ଏ ସ ଟା କଟୁ ଛି ଟିକେ ଶୁଭା ଯାଉଛି, ଟିକେ ଶୁଭା ଯାଉନି।
ଆଚ୍ଛା ଆଚ୍ଛା।
ଏବେ ଶୁଭାଗଲା।
ହଁ ମୁଁ କହିଲି ଯେ ଧର ଆମେ ମାନେ ଆମର ମେମ୍ବର ହଉଛି ଆଠ ଜଣ ଆଠ ଜଣ ର ଧର ଛଅ କିଲୋ କି ସାତ କର ଚାଉଳ କିଣିକି ଆଣିବା କିଣିକି ଆଣିକି ତାପରେ ପରିଷ୍କାର କରିକି ତା ଗେ ଗୋଟେ ଥାଏ, ଗୋଟେ ଜ ଚାଳ ଲାଳଆ ଆଣୁଛ ଗୋଟେ ପରିଷ୍କାର କରିକି ଧୋଇ ଦେଇ ତାପରେ ଯେତେ କିଲୋ ଚାଉଳ ସେତେ ମୁଠା ଲୁଣ ଆଉ ସେଇ ଅନୁସାରେ ମାନେ ସୋରିଷ ତେଲ ବି ଟିକେ ପକାଯାଏ ଖସୁର ହେବା ପାଇଁ ମୁଢି ଯୋଉ ଭାଜି ଲା ବେଳେ ଲାଗିବନି କଠ ଖସରିକି ପଡି ଆସିବ ସେ ପେଣ୍ଟି ସଷ ତେଲୋଟି ମ ଖାଜା ତାପରେ ତାକୁ ଲୁଣିଇ ଲୁଣି ଦେଇକି ସେଦିନ ରଖିଦବା, ଶୁଖେଇବାନି ତା ପର ଦିନ ପାଖରୁ ତିନି ଚାରି ଦିନ ମେ ଶୁଖିବା ପନ୍ତ ଟିକେ ଟାଣ ଖର ର ଶୁଖେଇ ଦେଇକି ତାପରେ ଶୁଖେଇ ସାରିଲା ପରେ ଘରେ ହଉ ଚୁଲିର ଭଜା ଯାଏ। ଏମତିଆ
ହୁଁ। ଯୋଉ ଯୋଉ ମୁରି ବନା ସେଟା କଣ ଅରୁଆ ଚାଉଳ ହୁଏ, ନା ଉନା ଚାଉଳ ନା ଆଉ ଚାଉଳ କା ଚାଉଳ?
ନା ନା ଉଷ୍ଣ ଚାଉଳ ରେ ହୁଏ।
ହୁଁ। ମୁଁ ସେଠି ଗରମ ଗରମ ବନୁ କି ଖାଏ।
ହୁଁ ଗରମ ଗରମ ଖାଇବା ପାଇଁ ବଢିଆ ଲାଗେ
ଚାଇ କ ସେଇଟରମ
ଆଛା ଆଛା ଆଉ ଆପଣଙ୍କର ଖାଇସାରିଲେଣି?
ନା ମଁ ମାନେ ସ୍ଵାମୀ ବାହାରୁକୁ ଯାଇଛନ୍ତି, ତ କାମରେ ଆସିଥିଲା ପରେ ଖାଇବ
ଉଁ ହୁଁ, ଆ-ପୁ-ଆଉ ପୁଅ ଝିଅ?
ହଁ ମୋର ଗୋଟେ ପୁଅ ଟିଏ ନଅ ମାସର ପୁଅ ଟିଏ।
ଓ ହ।
ଆଉ ଆପଣଙ୍କ ପରିବାରିକ କିଏ କିଏ ଅଛନ୍ତି?
ଆମର ପରିବାରରେ ଅଛନ୍ତି, ଶାଶୁ ଶ୍ୱଶୁର ସ୍ୱାମୀ, ଦେଢଶୁର, ଯାଆ ଆଉ ମୋ ପୁତୁରା ଦିଟା ଛୋଟ ଛୋଟ, ମୋ ଝିଅ ପୁଅ
ଆ ଆଉ କଣ ମାନେ ଖାଇବା ପିଇବା ଟା ବି ଭଲ ହୁଏ, ବାଲେଶ୍ଵରରେ ଇଏ ଅଛି ନା, ବିଚ ଅଛି ନା
କଣ ସୁବିଲାନି।
ବାଲେଶ୍ଵରରେ ବିଚ ଅଛି ନା?
ହଁ ହଁ
ହଁ ମାନେ, ମୁଁ ଯାଇଥିଲି, ପଢିବା ସମୟରେ ପୋଷ୍ଟ ଗ୍ରାଜୁଏସନ ପଢିବା ସମୟରେ, ମୁଁ ଆମେ ସାଙ୍ଗ ମାନେ ସବୁ ମିଶିକି ଯାଇଥିଲୁ। ମାନେ ବିଚ ର ନା ପଡୁନି ଆମେ ସେଇଟା କଣ ରାତି ଟାଇମରେ କଣ ସନ୍ଧ୍ୟା ଟାଇମରେ ପାଣି ଆଗକୁ ଆସିଯାଏ। ପୁରୀ ପଛକୁ ପଳେଇ ଯାଏ।
ଏଇ ଚାନ୍ଦିପୁରର
ହଁ ଚାନ୍ଦିପୁର ବିଚ। ସେଇଠି ମାନେ ପାଖାପାଖି ରୁହ ନା, ଆପଣଙ୍କ ଘରଠୁ ବିଚ ଟା ହ
ହଁ ପାଖା ପାଖି କେତେ ହଁ, ବେଶୀ ପାଖ ନୁହେଁ ବେଶୀ ଦୂରରେ ମାନେ ଆମ ଘର ମାନେ ପଞ୍ଚଲ ବଷର ଯଉ କୁହନ୍ତି, ନୀଳଗିରି ପଞ୍ଚଲିଙ୍ଗ ସ୍ୱର ସେଇ ସଫ
ଆଛା, ଆଉ କଣ ବୁଲିବା ପାଇଁ ଯାଗା ଅଛି ସେଠି
ହଁ ବୁଲିବା ପାଇଁ ତ ବହୁତ ଜାଗା ଗୁଡ଼ା ଏଠି, ବହୁତ ଜାଗା ଅଛି ପଞ୍ଚଲିଙ୍ଗେଶ୍ୱର ଅଛି। ଆଉ ଗୋଟେ ମାନେ ଶାଳ ବଣି ଅଛି। ସେ ଶିବଙ୍କ ମନ୍ଦିର ଆଉ ମାନେ ବହୁତ ତଆଡେ ଆଉ ଇମାମି ଜଗନ୍ନାଥ ମନ୍ଦିର ଅଛି, ଆଉ କ୍ଷୀର ଗୋପୀନାଥ ମନ୍ଦିର ଆଉ ରାମେଶ୍ଵର ମନ୍ଦିର ବହୁତ ବହୁତ ଏ ଜାଗା ବହୁତ ଅଛି।
କ୍ଷୀରଚୋରା ଗୋପିନାଥ ମନ୍ଦିର କଉଚନ୍ତି ସେ ହେଉଛି ବାଲେଶ୍ଵରର
ହୁଁ ବାଲେଶ୍ୱର କ୍ଷୀରଚୋରା ଗୋପୀନାଥ ମନ୍ଦିର ପ୍ରସିଦ୍ଧ ପୁରା
ମୁଁ ଯାଇପାରିଲିନି ଆମର ମାନେ ଟାଇମ୍ ହେଇଗ ସମୟ ହେଇଗଲା ତ ଆମେ ଆଉ ଯାଇପାରିଲି ହ
ଆଚ୍ଛା ଆଚ୍ଛା।
ଆଉ କିଛି ମାନେ ୱାଟର ପାର୍କ କିଛି ଅଛି?
କଲେ
ୱାଟର ପାର୍କ କିଛି ଅଛି ବାଲେଶ୍ଵରରେ
ୱାଟର ଏ ଯୋଉ ହଁ ୱାଟର ଫଲ ଯୋଉ ହଁ ଅଛି ଆମର, ଆମ ଘର ପାଖାପାଖି ଗୋଟେ, ମାନେ ପାହାଡ ପାଖରେ ଝରଣା ଟାଇପ ର ଆସେ ସେଠି ସମ ଆସି ବୁଲାବୁଲି କରନ୍ତି, ଅଛି।
ବହୁତ ବୁଲାବୁଲି ଜାଗା ଅଛି। ଖାଲି ଟାଇମ ମିଳିଲେ ହେଲା।
ହୁଁ ମାନେ ଗୋଟେ, ମାନେ ବାଲେଶ୍ଵର ଗଲେ କେତେ ଦିନି ଲାଗିବେ ପୁରା ବୁଲାବୁଲି କର?
ସେମିତି ଆଁ ତ ମୁଁ ତ ଏତେ ବୁଲି ନାହିଁ ତଥାପି ହଁ ଲାଗିଯିବ ବହୁତ ଦିନ ଲାଗିଯିବ।
ସେଇଠି ସେଇ ବୋଲି କିଛି ଜାଗା ଅଛି?
ମାନେ କୁଲଢିଆ
ଆଜ୍ଞା।
ହଁ ହଁ କୋଲଡିଆ ସେଇ ବାରିପଦା ସାଇଡ଼ରେ ସେ ସେଠି ଗୋଟେ ପୋଢ଼ାସୁଣ କୁଲଢିଆ ବଅଭୟାରଣ୍ୟ ହଁ ସେଇପଟେ ବାରିପଦାପଟେ ମାଇୟୂର୍ଭଞ୍ଜ ଡିଷ୍ଟର ଯୋଉ
ଆଛା। ଆଉ ସେଇଠୁ ମାନେ ଯୋଉ ପଶ୍ଚିମବଙ୍ଗ ଟା ପାଖ ଥିବ ନା ବାଲେଶ୍ଵରରୁ
ହଁ।
କେତେ କଣ କିଲୋମିଟର ପଡୁଚି
ସେତ କେତେ ଆମର ଏଇଠି ହୁଁ ବାହାନବା ଟ୍ରେନ ଆକ୍ସିଡେଣ୍ଟ ହେ
ଆପଣଙ୍କ ଭଏସ୍ ଶୁଭା ଯାଉନି
ମୁଁ କହିଲି ଯୋଉ ଆପଣ ଶୁଣିଚନ୍ତି ନା ବାହାନଗା ଟ୍ରେନ ଆକ୍ସିଡେଣ୍ଟ ହେଲା
ହଁ ହଁ ହଁ ହଁ।
ବାସ୍ ମାନେ ସେଇଠି ଆମ ଘର
ଆଛା। ବହୁତ ଜାଗା ଅଛି ବାଲେଶ୍ଵର ବୁଲବା ଜାଗା ମାନେ ବିଚ୍ ଗୁଡା ବହୁତ ଗୁଡା ଅଛି ନୁହଁ ଆଖ ପାଖିରେ
ହଁ।
ଗୋଟେ ଚାନ୍ଦିପୁର୍ ବିଚ୍ ଆଉ ଗୋଟ ହଁ ବାଦର ସିଏ ବାଦେରା ବିଚ୍ କଣ ଅଛି କି?
ନା କାଇ ମୁଁ ଜାଣିନି ମୁଁ ଜାଣିନି
ନାଇ ଦେଖୁ ଦେଖୁ ଦେଖଉଥିଲା ମା ଥରେ ତ ମୁଁ ସେଇଥି ପାଇଁ ପଚାରିଦେଲି
ମୁଁ ତ ଯାଇନି ଚାରିଆଡେ ବାଲେଶ୍ୱର୍ ଘର ହେଇକି ଆଉ। ହଁ। ଦେଖିବା ଟାଇମ୍ ମିଳିଲେ ବୁଲିବା ପାଇଁ ବୁଲାବୁଲି କରିବା ପାଇଁ ଯିବା ଆଉ ସବୁବେଳେ ତ ରୋଷେଇ ଘର କାମ ଛୁଆପିଲା ପାଠ ପଡ଼ିବେ
ଇନ୍ଦି କଣ ଏମତି ଜଙ୍ଗଲ ସଫାରୀ କରିବା ପାଇଁ ଅଛି ମାନେ ବାଘ ଭାଲୁ ଏମିତି ଦେଖିବା ପାଇଁ ଜଙ୍ଗଲ ଭିତରେ
ଜଙ୍ଗଲ ଭିତରେ ସେଇ ପଞ୍ଚଲିଙ୍ଗେଶ୍ୱର ପାହାଡ ଉପକୁ ଗଲେ କି ଦେଖା ହଁ ହେମତି ଦେଖିନି
କ୍ୟାଚେଟ୍ ଓଲିପ୍ଟ
କୁହନ୍ତି ସିଏ ମତେ ସେ ମାନେ ପାହାଡ ଜଙ୍ଗ ବାଘ ଭାଲୁ ଅଛନ୍ତି।
ଆଛା। ଭଲ ଜାଗାରେ ରହୁଛନ୍ତି ତାହେଲେ। ଆଉ ଆପଣଙ୍କ ଖାଇବା ସାରିଲାଣି।
ନା ଖାଇବା ସରିନି ଏବେ ଖାଇବା। ମୁଢି ଖାଇବା ମୁଢି ଆଉ ଖଜା। ଭଜା ହେଇଛି ବିନ୍ସ ଆଳୁ କଦଳୀ କୁନ୍ଦୁରି ପୋଟଳ। ସବୁ ମିକ୍ସ ହେଇକି ଭଜା ହେଇଚି। ମୁଡ଼ି ଭଜା ଖାଇବା।
ହଉ ଠିକ ଅଛି। ହଁ ଆମୋର ରୁଟି ହେଇଛି ରୁଟିରେ ତ ମୁଁ ଶୟାବିନ୍ ଆଳୁ ଆଉ ତରକାରୀ କରିଛି।
ଆଜ୍ଞା।
ଠିକ୍ ଅଛି ତାହେଲେ ମୁଁ ରଖିଲି ହା ପରେ କଲ କରିବି।
ହଉ ଠିକ ଅଛି।